ହ୍ୟାଲୋ ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା ଆଜ୍ଞା କେମିତି ଅଛନ୍ତି ଆପଣ?
ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ମୁଁ ବି ବହୁତ ଭଲ ଅଛି ଆଜ୍ଞା । ଆଉ ଆପଣଙ୍କ ପଟେ ଆଜି ପାଣିପାଗ କଣ କେମିତି ଅଛି ଆଜ୍ଞା?
ହଁ ଆଜ୍ଞା ଆଜି ପାଣିପାଗ ଟିକେ ଭଲ ଅଛି ଆଜ୍ଞା। ବର୍ଷା ଟିକେ ହେଇଛି ସନ୍ଧ୍ୟା ସମୟରେ ସନ୍ଧ୍ୟା କାଳୀନ ସମୟରେ ଟିକେ ବର୍ଷା ହେଇଚି ଆଜ୍ଞା ଆଉ ଗରମରୁ ଆଜି ଟିକେ ଆଶ୍ୱସ୍ତି ମିଳୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ଯାହା ହଉ ଆମର କୁହନ୍ତୁନି ଆଜ୍ଞା ଏତେ ଗ୍ରୀଷ୍ମ ର ପ୍ରଭାବ ପଡ଼ିଛି ଏଥର ଆମ ପଟେ ଯେ ଘର ଭିତରେ ବସିବା ଅସମ୍ଭାଳ ଆଜ୍ଞା ଗୁଳୁଗୁଳି ଏତେ ପ୍ରବଳ ହଉଛି ଯେ ଘର ଭିତରେ ବସିବା ଅସମ୍ଭବ ତା ସହିତ ଯୋଉଠି ବସ ଦେଖନ୍ତୁ ଆଜ୍ଞା ଚେୟାର ଖଟ ପିଢା଼ ସବୁ ତାତିକି ରହୁଛି ଆଜ୍ଞା।
ଆଜ୍ଞା ଆଜ୍ଞା।
ଯେ ଛାତ ଉପରେ ମଶା ମାନେ ମଣିଷ ଆଜ୍ଞା କଣ କରିବ କଣ ନାହିଁ କିଛି ଜଣାପଡ଼ୁନି ଆଜ୍ଞା।
ହଁ ପୁରା ଆଜ୍ଞା ଗ୍ରୀଷ୍ମ ପ୍ରଭାବଟା ଦିନକୁ ଦିନ ବଢିବାରେ ଚାଲିଛି ଆଜ୍ଞା।
ଆଜ୍ଞା ଲୋକ ଯୋଉ ଗଛ ଗଛପତ୍ର ଏସବୁ କଟାକୁଟି କରୁଛନ୍ତି
ଆଜ୍ଞା ଆଜ୍ଞା ଜଙ୍ଗଲ ବହୁତ କ୍ଷୟ ହେଇଗଲାଣି।
ବହୁତ କ୍ଷୟ ହଉଛେ ଆଜ୍ଞା ଗୋଟେ କଥା ପଚାରିବି ଆଜ୍ଞା ଏଇ ମର୍ମରେ ଆପଣଙ୍କୁ ମତେ ଗୋଟେ କଥା କୁହନ୍ତୁ ଯୋଉ ଦେଖୁଛନ୍ତି ଏତେ ସାରା ଜିନିଷ ହଉଛି ଆପଣ ବୃକ୍ଷ ଲଗେଇବା କିମ୍ବା ଏଇ ସବୁରେ ବୃକ୍ଷରୋପଣ କରିବା ଏଇ ସବୁରେ କେତେ ଦୂର ଆପଣ ଆଗେଇଛନ୍ତି? ଏବଂ ଆପଣ କରୁଛନ୍ତି କି?
ଆଜ୍ଞା ଆଜ୍ଞା ଆମେ ବୃକ୍ଷ ଲଗାଉ, ଲୋକଙ୍କୁ ବୃକ୍ଷ ଲଗେଇବା ପାଇଁ ବି ଆମେ ପ୍ରବର୍ତ୍ତାଉ। ହୁଁ ପ୍ରତ୍ୟେକ ବର୍ଷ ବୃକ୍ଷ ରୋପଣ ପାଇଁ ଗୋଟେ ଗୋଟେ ଆମର ଆପଣ ଜାଣିଥିବେ ଯେ ଆମର ପରିବେଶ ଦିବସ ଗୋଟେ ଅଛି ହୁଁ ସେଇ ଦିବସ ବୃକ୍ଷରୋପଣ କରାଯାଏଁ ତାପରେ ଏବେ ବର୍ତ୍ତମାନ ସର ସରକାରଙ୍କ ତରଫରୁ ତ ବହୁତ ପ୍ରକାର ଯୋଜନାରେ ମଧ୍ୟ ବୃକ୍ଷରୋପଣ ପାଇଁ ସମସ୍ତଙ୍କୁ ସୁବିଧା ବି ମିଳୁଛି।
ଆଜ୍ଞା।
ବୃକ୍ଷରୋପଣକୁ ଆମେ ଆଗ୍ରହୀ ଦଉ ଏବଂ ଲୋକଙ୍କୁ ବି ପ୍ରବର୍ତ୍ତାଉ ହଉଛି ବୃକ୍ଷରୋପଣ କରିବା କେମିତି। କାହିଁକି ନା ଦିନକୁ ଦିନ ଜଙ୍ଗଲ ଯେଭଳି ଭାବରେ କ୍ଷୟ ହବାରେ ଲାଗିଛି। ହଁ ଗ୍ରୀଷ୍ମ ପ୍ରଭାବ ବଢିବାର ଗୋଟିଏ ମୂଳ ଅ କାରଣ ଯଦି କହିବେ ତାହେଲେ ଏଇ ଯୋଉ ଜଙ୍ଗଲ କ୍ଷୟକୁ ଆମେ ଦେଖିପାରିବା।
ଏ ଯୋଉଁ ସବୁଜ ବିପ୍ଳବ ଦିନକୁ ଦିନ ଯୋଉ ବଢ଼ିବାକୁ ଲାଗିଛି
ଆଜ୍ଞା ଆଜ୍ଞା। ତେଣୁ ଆମେ ସମସ୍ତେ ଟିକେ ସଚେତନ ହେଇ ହୁଁ ବୃକ୍ଷରୋପଣକୁ ଟିକେ ସମସ୍ତେ ଆଗ୍ରାଧିକାର ପ୍ରାଧାନ୍ୟ ଦେଲେ ଆଗକୁ ଏଇ ସମସ୍ୟାଟା ଆଉ ଦେଖାଯିବ ନାହିଁ ବୋଲି ମୁଁ ଭାବୁଛି ଆପଣ କଣ କହୁଛନ୍ତି ଆପଣଙ୍କ ମତରେ କେମିତି କଣ ଆଜ୍ଞା ଆଉ କଣ କରିବ? ପାରିିବା ଆମେ?
ଆଜ୍ଞା ଯାହା କହିଲେ ଆଜ୍ଞା ଆପଣଙ୍କ କଥାରେ ମୁଁ ଶହେ ପ୍ରତିଶତ ମାନେ ମତାମତ ଜଣାଉଛି ମୁଁ। ଆଜ୍ଞା ମତେ ଗୋଟେ ଜିନିଷ ଆଜ୍ଞା ଆମେ ବୃକ୍ଷରୋପଣ କରୁଛେ ଶହ ମତ ଅଛି ଶହେ ପ୍ରତିଶତ ଶହେ ମତ ଅଛି ଆଜ୍ଞା ଆପଣଙ୍କ କଥାରେ ମୁଁ ଆମେ ଯେତିକି ବୃକ୍ଷ ଲଗଉଛେ
ଆଜ୍ଞା।
ଏବେ ଦେଖନ୍ତୁ ବିଭିନ୍ନ ପ୍ରକାର ଖାଲି ଗୋଟେ ଗୋଟେ ମଣିଷ ତ ଲଗୁନି ବହୁତ ପ୍ରକାର ସଂସ୍ଥା ମାଧ୍ୟମରୁ ଆମେ ବୃକ୍ଷ ଲଗଉଛେ ଶହ ଶହ ଲକ୍ଷ ଲକ୍ଷ ବୃକ୍ଷ ଆଜ୍ଞା ଆମେ ଲଗଉଛେ। ଆଜି ୟା ନାଁ ରେ ଖେଲଗଲେ ଆଜି ତା ନାଁରେ ବୃକ୍ଷ୍ ଲଗଲେ ବହୁତ ସାରା ଆପଣ ବି ପାଇଥିବା ଆଜ୍ଞା ବହୁତ ସାରା ଜିନିଷ ହଉଛି କିନ୍ତୁ ଆମେ ଯଦି ଦଶ ଦଶଟି ବୃକ୍ଷ ଲଗଉଛେ ସେ ଦଶଟି ବୃକ୍ଷ ବୃକ୍ଷରୁ କେତେ ବୃକ୍ଷ ବଞ୍ଚିଲା କେତେ ବୃକ୍ଷ ମଲା ତାର ରିପୋର୍ଟ କି ତାର ତଥ୍ୟ କୋଉଠି ପ୍ରକାଶ ପାଉନାହି ଯଦି ତାର କ୍ଷ କିମ୍ବା ତାର ଏସବୁ ପ୍ରକାଶ ପାଆନ୍ତା ତାହେଲେ ଆମେ ଜାଣି ପାରିଥାନ୍ତେ ଏବଂ ନିଜକୁ ଆମେ ଇଭଲ୍ୟୁସନ କରିପାରନ୍ତି କି ଆମେ ଦଶଟି ଲଗେଇଥିଲେୁ ଦଶଟିରୁ ଏତିକି ବଞ୍ଚିଲା ଆଉ ଏତିକି ମରିଗଲା କଣ ପାଇଁ ମରିଲା କଣ ବଞ୍ଚିଲା ଆମେ ସେଇଠୁ ଆଗକୁ ତାକୁ ବିଚାର କରିଥା କି ନ ଦଶଟା ୁ ପାଞ୍ଚଟା ବହଞ୍ଚିଲା ପାଞ୍ଚଟା ମରିଗଲା। ପାଞ୍ଚଟା ଏଇଥିପାଇଁ ମଲା ତ ଆଗାମୀ ଦିନରେ ଆମେ ପାଞ୍ଚଟା ସେଇ ପାଞ୍ଚଟା ବି କେମିତି ବଞ୍ଚିବ ତାରେ ଉପରେ ଧ୍ୟାନ ଦେଇଥାନ୍ତ କିନ୍ତୁ ଆମେ ଲକ୍ଷ ଲକ୍ଷ ଗଛ ଲଗାଉଛନ୍ତି କିନ୍ତୁ କେତେଟା ବଞ୍ଚିଲା ସେଇଟା ଆଉ କେହି ତଥ୍ୟ ଦେଉନାହାନ୍ତି। ଖାଲି ଆମେ ଏତିକି ଲକ୍ଷ ଗଛ ଲଗେଇଲୁ ସେହି ତଥ୍ୟଟା ଦେଉଛନ୍ତି। ଆପଣ ଏଥିରେ କଣ କହୁଛନ୍ତି।
ହଁ ମୁଁ ବି ଏଇଥିରେ ଆପଣଙ୍କ କଥାରେ ମୁଁ ବି ସହମତ ହେଉଛି। ଯେ ଆମେ ବୃକ୍ଷତଃ ରୋପଣ କରିଦେଲେ କିନ୍ତୁ ତାର ଯୋଉ ର ରକ୍ଷଣା ବବେକ୍ଷଣ ଦାୟିତ୍ୱଟା ସେଇଟାକୁ ଆମେ ଆଉ ଟିକେ ସୁଚାର ରୂପେ ଯଦି ତୁଲାଇ ପାରନ୍ତେ ସମସ୍ତେ ମିଶିକି ଏଇ ବୃକ୍ଷରୋପଣ ଏଇଟା ଗୋଟେ ଏମିତିଆ ଗୋଟେ କାର୍ଯ୍ୟ କେବଳ ଜଣଙ୍କ କାର୍ଯ୍ୟ ନୁହେଁ ଏଥିରେ ସମସ୍ତଙ୍କ ଙ୍କର ସ୍ଵେଚ୍ଛା ସେଇ ଭାବରେ ସମସ୍ତେ ଆସିକି ଏଇ ଜିନିଷ କରିବା କଥା କିନ୍ତୁ ସମସ୍ତେ ନିତ୍ୟ ନି ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ଅ କୋଉଠି ନା କୋଉଠି ଏଇ କାର୍ଯ୍ୟ ପାଇଁ ସମସ୍ତେ ସମୟ ଦେଇ ପାରୁନାହାନ୍ତି। କିନ୍ତୁ ରକ୍ଷଣା ବେକ୍ଷଣା ଯଦି ଆମେ ଅଧିକରୁୁ ଅଧିକ ଟିକେ କରିପାରିବା ତାହେଲେ ଏଇ ଯୋଉ ବୃକ୍ଷ ରୋଗ ଣ କାର୍ଯ୍ୟକ୍ରମ ଟା ଆଗକୁ ଆଗକୁ ଆହୁରି ବଢି ବଢି ଚାଲିବ ଏବଂ ଆମେ ଯୋଉ ମାତ୍ରରେ ଆମେ ଆକଳନ କରୁଛେ ଯେ ଏ ଜଙ୍ଗଲ ସୃଷ୍ଟି କରିବାରେ ଆମେ ସଫଳ ହେଇପାରିବା ମୁଁ ବି ଆପଣଙ୍କ କଥାରେ ସହମତ ଯେ ର ରଣା ବକ୍ଷଣ ଦାୟିତଵରେ ଟିକେ ଅବହେଳା ହେଉଛି।
ଆଜ୍ଞା ସେଇ କଥା ଆଜ୍ଞା ଦେଖାାଯାଉ ଆଜ୍ଞା କେତେ ଦୂର ଆଗଉଛି ଏଇ ଜିନିଷ ଟା ଆମେ ତ କହିଲେ ହବନି। ସମସ୍ତେ ଏଇ ଜିନିଷ ପ୍ରତି ସଚେତନ ହେବାକୁ ପଡିବ। ସଚେତନ ନାଗରିକ ଆମକୁ ହେବାକୁ ପଡିବ ଆଜ୍ଞା।
ଆଜ୍ଞା ଯେହେତୁ ଆମେ ସମସ୍ତେ ସଚେତନ ନାଗରିକ ହୁଁ ଆମର ଜଣେ ଗୁରୁ ଥିଲେ। ସିଏ ଆମକୁ ସବୁବେଳେ ପ୍ରବର୍ତଉ ପ୍ରବର୍ତ୍ତଉଥିଲେ ବା ଆମକୁ ଉତ୍ସାହିତ କରୁଥିଲେ ଯେ ଆମେ ସମସ୍ତେ ଜଣେ ଜଣେ ସଚେତନ ନାଗରିକ ତେଣୁ ସେ ସଚେତନ ନାଗରିକ ହବା ପାଇଁ ହେଲେ ଆମ ସମସ୍ତଙ୍କୁ ବହୁତ ଗୁଡିଏ ଦାୟିତ୍ଵ ନବା ପାଇଁ ପଡିବ। ଏବଂ ସେ ଦାୟିତ୍ଵକୁ ସୁଚାର ରୂପେ ଆମକୁ ତୁଲେଇବା ପାଇଁ ପଡିବ ଆଜ୍ଞା।
ଓହୋ ଆପଣ ଗୋଟେ ବହୁତ ଭଲ କଥା ଟି କହିଲେ ଆଜ୍ଞା। କି ଆପଣଙ୍କର ଗୁରୁ ଆପଣଙ୍କୁ ଏତେ ସାରା ଜିନିଷ ଶିଖେଇଛ କହିଛନ୍ତି ମୁଁ ଟିକେ ଜାଣିପାରିବି ଆଜ୍ଞା କଣ କଣ ଆପଣଙ୍କୁ ଶିଖେଇଛନ୍ତି ଆପଣଙ୍କ ଜୀବନରେ ଏବଂ ତାଙ୍କର ଆପଣଙ୍କର ଜୀବ ରେ କେତେ ମାନେ ବ ମାନେ ଅଛି ସମ୍ପର୍କ ଅଛି ସେ ଏଟା ମୁଁ ଟିକେ ଜାଣିପାରିବି ଆଜ୍ଞା?
ଆଜ୍ଞା ଆଜ୍ଞା ଆମର ଯିଏ ଜଣେ ଗୁରୁ ଥିଲେ ସେ ସବୁବେଳେ କୁହନ୍ତି ଯେ ସେ ଭଲ ଜିନିଷ ଟା କୁ ହିଁ ଦେଖନ୍ତି। ଜଣେ ଆ ଜଣଙ୍କ ଭିତରେ ଭଲ ଗୁଣ କଣ ରହିଛି ସେଇ ଭଲ ଗୁଣ ଟାକୁ କି ଭାବରେ ଆମେ ଚିହ୍ନଟ କରିପାରିବା ସେଇ ଭଲ ଗୁଣକୁ କେମିତି ଆମେ ଆଉ ପାଞ୍ଚ ଜଣଙ୍କୁ ଜଣେଇ ପାରିବା ସେଇ ଭଲ କାର୍ଯ୍ୟକୁ ଆମେ କେମିତି ଆଉ ପାଞ୍ଚ ଜଣଙ୍କ ପାଖରେ ପହଞ୍ଚେଇକି ଆଉ ଟିକେ ଭଲ କାମ କରିପାରିବା। ହୁଁ ଯେଉଁ ପରିବର୍ତ୍ତନ ଆମେ ଦେଖିବା ପାଇଁ ଚାହୁଁଛୁ ସେଇ ପରିବର୍ତ୍ତନ ଆମେ ଆମ ନିଜ ଭିତରେ କେମିତି ଆଣିପାରିବା? ସେ ସେଇ ଜିନିଷ ଟା କହୁଥିଲେ ହୁଁ। ସେ ଗୋଟେ ଖରାପ ଲୋକ ପାଖ ରେ ବି ଭଲ ଗୁଣ କଣ ଅଛି ସିଏ ଦେଖିବାକୁ ଚାହାନ୍ତି।
ଆଜ୍ଞା।
ହୁଁ ତେଣୁକରି ସେ ଜିନିଷ ଟା ଭଲ ଲାଗେ ଆଜ୍ଞା ତାଙ୍କର।
ଆଉ ଆପଣ ଆପଣଙ୍କ ଗୁରୁଙ୍କ ସହିତ ଏବେ ଟଚ୍ ରେ ଅଛନ୍ତି ନା କେମିତି କଣ ଆଜ୍ଞା?
ହଁ ନାଇଁ ଗୁରୁଙ୍କ ହଁ ହଁ ଗୁରୁ ତ ସବୁବେଳେ ମନରେ ରହିବେ। ସିଏ ଯାହା ଶିକ୍ଷା ଦେଇଥିବେ ସେ ତ ଆମେ ଗୁରୁଙ୍କଠୁ ଶିକ୍ଷା ତ ପାଇଛୁ। ଗୁରୁଙ୍କୁ କେବେ ଭୁଲି ହବ କି ସବୁଦିନେ ବାର୍ତ୍ତାଳାପ ନହେଲେ ବି ସେ ସଦା ସର୍ବଦା ଆମ ହୃଦୟରେ ଅଛନ୍ତି।
ଓ ହୋ!
ଆପଣଙ୍କର କିଏ ସେମିତି ଥିବେ ନା ଆପଣଙ୍କର ଆଜ୍ଞା ଗୁରୁ ଯିଏ କି ଆପଣଙ୍କୁ ଶିଖେଇଥିବେ ବହୁତ କିଛି ଜିନିଷ।
ଆଜ୍ଞା। ତ ଆପଣ କହୁଛନ୍ତି ଆପଣଙ୍କର ଜୀବନରେ ଆପଣଙ୍କ ଗୁରୁଙ୍କର ଅବଦାନ ବହୁତ ଅଛି।
ନିହାତି ଭାବରେ ଝିଅଟିଏ ମଧ୍ୟ ଗୁରୁଙ୍କର ଗୋଟିଏଞୋ ଅବଦାନ ଅଛି ଆପଣଙ୍କର ଯଦି ସେମିତି କିଛି ଅଛି କ୍ଷୟଟି ଆମ ସହିତ ଅ କେ ଯଦି ବାଣ୍ଟିବେ
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆଜ୍ଞା ମୁଁ ଗୋଟେ କଥା କହୁଛି ଆଜ୍ଞା ସତ କଥା କହିବି। ମୋ ଜୀବନରେ ମୋତେ ଲାଗେ କୌଣସି ଏମିତି ଗୁ ଗୁରୁ କିମ୍ବା ସେମିତି ତ କିଏ ନାଁ ଥାନ୍ତି ମୋ ଜୀବନରେ ଗୁରୁ ହୋଉଛନ୍ତି ମୋର ସାଙ୍ଗ ସାଥି। ବନ୍ଧୁବାନ୍ଧବ ଏବଂ ମା ବାପା। ଏମାନେ ହଉଛନ୍ତି ଆଜ୍ଞା ମୋ ଗୁରୁ। ମୁଁ ଆଜ୍ଞା ଆମ୍ଓଓ ଛୋଟ ରୁ ବଡ ହେଲି ମୋ ମା ପା ମତେ ବଡ କଲେ ମୋ ପ୍ରଥମ ଗୁରୁ ସେମାନେ। ବୁଝିଲ ଆଜ୍ଞା। ମୋ ପ୍ରଥମ ଗୁରୁ ସେମାନେ ଦ୍ଵିତୀୟ ଗୁରୁ ହଉଛନ୍ତି ଆଜ୍ଞା ମୋର ସାଙ୍ଗସାଥି। ଏତିକି ଆଜ୍ଞା କଣ ପାଇଁନା ମୁଁ ଯାହାବି ଶି ଖିଛି ଆଜି ଡେଟ ରେ କିଛି ପ ପାଠ ପଢା ହଉ କି କିଛି ବି ହଉ ଆଜ୍ଞା ମୋ ଜୀବନରେ କଥା କହିବାଟା ହେଲା ଲୋକଙ୍କ ସହିତ ଲୋକ ସମ୍ପର୍କ ଗଢ଼ିବାଟା ହେଲା ଲୋକଙ୍କ ସହିତ କେମିତି କଥାବାର୍ତ୍ତା ହେବା ଆଗକୁ ବଢିବା ଜୀବନର ସଂଘର୍ଷ ଏଇସବୁ ମୁଁ ମୋ ସାଙ୍ଗ ମାନଙ୍କ ଠାରୁ ଶିଖିଛି ଆଜ୍ଞା। ଆଉ ଜୀବନରେ ଗୋଟେ ସଂଘର୍ଷ ଯଦି ଆସୁଛି ତାକୁ କେମିତି ଆମେ ଭଲ ଭାବରେ ସୁଚାରୁ ରୂପେ କେମତି ତୁଳେଇବା। ଏବଂ ତାକୁ କେମିତି ଫେସ୍ କରିକି ଆଗକୁ ବଢିବା ସେଇଟା ମୋ ମା ଠାରୁ ଶିଖେ ଆଜ୍ଞା । ତ ମୋ ହିସାବରେ, ମୋ ମା ବାପା ହିଁ ମୋ ପାଇଁ ସବୁଠାରୁ ବଡ଼ ଆଧାର ଏବଂ ପ୍ରେରଣା। ବାପା ଆଉ ମୋ ସାଙ୍ଗ ସାାଥି ମାନେ ହଉଛନ୍ତି ମୋର ଗୁରୁ ଆଜ୍ଞା । ଆଉ ତାଙ୍କର ସେଇ ଗୁରୁ ମାନଙ୍କର ଅବଦାନ ମୋ ଜୀବନ ରେ ବହୁତ ଅଛି ଆଜ୍ଞା ।
ଆଜ୍ଞା ଆଜ୍ଞା ଆା ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ ।
ମୁଁ ଗୋଟେ ଜାଗାରେ ଯେତେବେଳେ ରହୁଥିଲି। ସିଏ ଗୋଟେ ବି ମୋର ଗୁରୁ ଥିଲେ ମୋ ସାଙ୍ଗ । ଯାହାଙ୍କ ସହିତ ମୁଁ ସବୁବେଳେ ରହିବାକୁ ଏବଂ ସମୟ ବିତାଇବାକୁ ଭଲ ପାଏ। ଅ ଦି ବର୍ଷ ପାଖାପାଖି ରହିଛି ଆଜ୍ଞା ବର୍ଷ ଟେ ପାଖାପାଖି ରହିଛି । ତାଙ୍କ ସହିତ ମୁଁ ଗୋଟେ ରୁମ ରେ ଆମେ ଦି ଜଣ ସାଙ୍ଗ ରହୁଥିଲେ ଆଜ୍ଞା । ବୁଲାବୁଲି କରୁଥିଲେ ।
ଆଜ୍ଞା ।
ଖିଆ ପିଆ ସାଙ୍ଗରେ କହୁଥିଲେ ଆଜ୍ଞା । ସେ ମଧ୍ୟ ମୋର ଗୋଟଏ ଗୁରୁ । ତାଙ୍କଠାରୁ ବି ବହୁତ ଜିନିଷ ଶିଖିଛି ମୁଁ । ଆଉ । ଯେତେବେଳେ ଅସୁବିଧା ପଡ଼େ ସେମାନେ ସାହାଯ୍ୟ କରନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ।
ଆସିଲା ପରେ ମୁଁ ତାଙ୍କୁ ସାହାଯ୍ୟ କରେ ସେ ବି ମୋତେ ସାହାଯ୍ୟ କରନ୍ତି।
ଆଜ୍ଞା ଆଜ୍ଞା । ବହୁତ ଗୁଡଆ ଆମେ ଯଦି ତ ଆଜ୍ଞା ଶିଖିବା ପାଇଁ ଚାହିଁବା ଆମେ ସମସ୍ତେ । ସମସ୍ତଙ୍କଠୁ ଶିକ୍ଷା ଗ୍ରହଣ କରିପାରିବା ।
ନିଶ୍ଚୟ ଆଜ୍ଞା ଗୋଟେ ମାଟିରେ ଚାଲୁଥିବା ପିମ୍ପୁଡି ଠାରୁ ବି ଆମେ ଶିକ୍ଷା ଗ୍ରହଣ କରିପାରିବା।
ଆଜ୍ଞା ଆଞା ଆଜ୍ଞା ନିହାତି ନିହାତି ଆଉ।
ଖାଲି ଆମର ଶିଖିବାର ମନୋବଳ ଥିବାର ଅଛି । ଆା ଆ ଆଛା ମୋତ ଗୋ ଜରୁରୀ କଲଟା ଆସିଛି ଆଜ୍ଞ ମୁଁ ବର୍ତମାନ ଟିକେ ରଖଛି।
ଆଜ୍ଞା ଆଜ୍ଞା ବହୁତ ବହୁତ ଭଲ ଲାଗିଲା। ଆପଣଙ୍କ ସହିତ କଥା ଆଜ୍ଞା ରହିଲି ଆଜ୍ଞା।